ହ କଣ କରୁଛ।
ଏଇଠି ବସିଛି।
ରୋଷେଇ କିଏ କରୁଛ ତମର।
ରୋଷେଇ ଆମ ପାଟି କରୁଥିଲା ଆମ ନନା କରୁଥିଲେ। କହୁେ ଏ ମିଶି ଜାଣ ସବୁ ବସୁ।
ତୁମ କୋଉ ନ ଆସିଛନ୍ତି
ହୋଲୋ।
ଓହୋ। କିଏ କିଏ ଆସଛନ୍ତି ସାନ ନା ନାନି ଆଉ କିଏ।
ହଁ ପାପି ଆସିଛି ଦୀପୁ ଆସିଛି। ଆଉ ହ ବୋଉଟା ଭଉଣୀ ଆସିଛି। ଆଉ କାଲି ଦୀପାତିଟ ସାଙ୍ଗ ଜଣେ ଆସିଥିଲା। ଏଇ ସବୁ ଆସଛନ୍ତି ହେଇଛନ୍ତି ଆଉ
ଭାଇ କାଲି ପଳେଇଗଲେ।
ହଁ ଆଜି ଆସିବି ଫୁଣୀ।
ଆଜି ଆସିବାେ କେତେବେଳକୁ।
ସେ ଚଟାବେଳକୁ ଆସିବେ।
କାଲି ଯାଇଥିଲ ନା ରଜ ବୁଲିବା ପାଇଁ।
ନାଲୋ ମୁଁ ଯାଇନାଇ।
ମ ନାନି ବିାଁରେ ଏତେ ଭଲ ରଜ ହଉଛି ନା ଲୋ।
ହୁଁ ଏବ ବର୍ଷ ତାରି ଗାଁ ରେ ଭଲ ହଉଛି ବା।
ବଡ ପଡିଆ ଅଛି ଯେମିତି ବେଲ ବାହାରିଲେ ହୁଏ।
ହୁଁ ବାରିଙ୍ଗାରଏ ବସ ଭଲ ହଉଛି ସବୁଠାରୁ।
ଆମ ନାଣ୍ଡିର ଦିଲ୍ଲୀରୁ କାଲି ଯାଇଥିଲେ ବାରିଙ୍ଗା ବୁଲିବା କୁ ବେଲ ଭାଳି ବାରିଙ୍ଗା।
ହୁଁ
ବୁଲିକି ଯୋଉ ମୋବାଇଲ ରେ ସବୁ ପୁରା ବାରିଙ୍ଗ ରେ ଭିଡିଓ କରିକି ଫଟୋ ଫଟୋ ସବୁ ହଁ ଛାଡ଼ିଛନ୍ତି ଯେ ମୁଁ ଦେଖିଥିଲି।
ହ। ହଁ ବାରିଗାର ବି ଆଗରୁ ପକେଇଲେ ହଉଛି ବାରିଙ୍ଗା ବାଇଲ
ହୁଁ।
ଭଲ ରଜ ମହୋତ୍ସବ ହବ। ପକେଇଥିଲେ ଆଗରୁ ଏବେ କାଲି ବି ମୁଁ ଦେଖୁଥିଲି ଏ ଝିଅ ପାତି ମ କେମିତି ପକେଇଥିଲା ଟ ସ୍ଟାଟସ ଟା ଭଲ ପଡିଥିଲା।
ଦେଖଦିନ ଆମ ନାନ୍ଦୀଆ ସକାଳେ ତ ଖାଲ ପରେ ଭିଡି କରି ଛାଟିଲ କୋଉଠି କଣ କେମତି ବଡ ପଡିଆ ଟେଛି
ହଁ
ବିଲବାଡ଼ି ବାରି ବାରିଙ୍ଗ ବୁଲି ବୁଲ ଆଇଲେ
ହଁ
ହୁଁ ଆମେ କାଲି ଯାଇଥିଲୁ
ଁ ମୁଁ ସରତ କତିରେ ଟିକେ ହଉଛି ପଇସାଟା ଉଠେଇମି ବୋଲି ସେଇ ବାଟେ ହେଇକି ଆସିନି। ଏଇ ସବୁଆଡେ ମେ ସବୁଆଡେ ଏବର୍ଷ ରଜ ଆଗ ଅପେଖା ସବୁଆଡେ ଭଲ ହେବ ମାନେ ଧୀରେ ଧୀରେ କରୁଛନ୍ତି।
ସବୁଆଡେ ହେଇଗଲାଣି ରଜ। ଆମର କାଲି ଡ୍ୟାନ୍ସ ପ୍ରୋଗ୍ରାମ ଥିଲା ଆମ ରାନୀ ଭୂମି ସବୁ ନାଚୁଥିଲେ ରାତି ନଅଟା ଦଶ ରେ ଆମ ବହୁତ ଯାଉନଥିଲା ମାନେ ବହୁତ ଚାନ୍ଦରେ ଯିବା ଘରେ ବସୁ ସମସ୍ତେ ଯାଉଛନ୍ତି। ଗଲା ସବୁ ଛୁଆ ତ ନାଚୁଥିଲା ଆମ ଗାଁ ଛୁଆ ସବୁ ଆଜି ଚାରିଟା ବେଳ ିଆରି ଆଉ ପୁଚି ଖେଳ ଆଉ ଦୋଡିଡିିଆ ଖେଳ କଣ ଏମିତି ସବୁ କେତେ
ହଁ କାଲି ନଅଟା ସାଢ଼େ ନଅଟା ବେଳେ ବୋଉ ଯାଇଥିଲେ ସାନ ବୋଉ ର ଗୋରୁ ଯାଇଥିଲ ମଁ ଡାିଥିଲ ମୋ ନା ମୁଁ ଯିମିିନି ହେରା ଅଜୀ। ଭଲ ଲାଗୁନି ଦି ଦିନି ଉପାସ ହା ଭଲଲାଗନି ଏଇା ପୁଣିକି ଚାଲି ଚାଲି ଯା ଦେ ଭଲ ଲାଗିବନି। ନା ମୁଁ ଜିବିନି।
ଆ ଯାଇଥିଲୁ ବୁଲି ବୁଲେଇକି ବୁଲି ବୁଲକି ନାଚ ଗୀତ ଆମ ରାନୀ ଭୂମି କେ ନାଚିଥାାଇଲେ। ସେଇଠୁ ପଳେଇଆଇନୁ। ଦଶଟା ହେଲାଣି ବଗ ରୁଟି କରିବା ଖାଇବା ପଳେଇଆଇନୁ।
ହୁଁ ହୁଁମ ବୋଉରେ ଖାଇ ଖୁଆ ଦେଇକି ଯକରି ଖାଇକୁୁଆ ଦେଇକି ଯାଇଥିଲେ ମାନ ଖାଇାରିବ ଆସ ଖାଲି ଶୋଇି
ଭାତ ହେଇଯାଇଥିଲା ଗାଲି ଦେଇକି ଅଟା ଚକୁଡିକି ପଳେଇଥିଲୁ। ନା ଆସିକି ସାଙ୍ଗ ଆା ମୋ ବୋଉ ବେଲିଦେଲା ରୁଟି କେତେ ପିଠା ମୋ ବୋଉ ଖାଇଲା। ସିଜା ପିଠାଇଟିଲି ପିଠା ସବୁ ପିଠା ଥିଲା ମୋ ବୋଉ ଖାଇଲା ମୋ ଝିଅ ଖାଇଲା ପିଠା। ଆମ ପୁଅର ମୋ ପୁଅର ଭାତ ଖାଇଲେ ମୁଁ କହିଲି ମୁଁ ଅରୁଆ ଖାଇଲିଣିି ମୁଁ ମୋର ସେଇ ରୁ ସେଟା ବୋଉ ତାର ବେଲିଦେଲା ମୁଁ ସେଖିଦେଲି ଖାଇଲୁ। ଆସିକ ଖେଳୁଛନ୍ତି ଆଜି ଚାରିଟା ବେ ପତରୁ ଡାକୁଛନ୍ତି ଯି ଖେଳରେ ଭାଗ ନବ ଚାରଟା ବେଳ ପରୁକୁ ଖଳଳି ଆସିବ।
ଓହୋ
ଖେଳ ହବ ସେ ମତେ ଡର ମାନିବ ମୋ ଛାତତିା ବଥା ହେଇଛି କିଏ ଧଁ ଦଉଇ ଖେଳ ନବ। ହାଣ୍ଡି ଭାଙ୍ଗିବା କରିବେ ଖେଳ ଛୁଆ କାଲି ଯିଏ ନାଚିଥିଲେ ଏବ ବର୍ଷ ଆମ ଘରେ ପାଞ୍ଚ ଦିନ ରଜ ହବ। ମେଲୋଡି ଆଜି ହବ।
ମାନେ ଆଜି ଲାଷ୍ଟ ରଜ ନା କଣ ନା କାଲି ଲାଷ୍ଟ?
ଦିଇ ଦିନି ପ୍ରୋଗ୍ରାମ୍ ଅଛି।
ମାନେ ଡ୍ୟାନ୍ସ ପାଇଁ ଯୋଉ ଆସିବେ କଟକରୁ।
ନା ଆଜି ତ ମେଲୋଡି ହବ ଗଡିଆ ପାଖରେ ଆଉ କାଲି ହବ ଯୋଉ ନୂଆ ଗଡିଆ ପାଖରେ ମେଲୋଡି ତାପରେ ଆଉ ଦିନେ ହବା ସେମାନେ ଯୋଉ ପୁରସ୍କାର ପୁରସ୍କାର ସବୁ ଜିତିଛନ୍ତି ହେରା ଦିଆହବ। ଏମତି ହେଇକି ରଜ ବାଟଉ ବାଟଉ ଶୁକ୍ରବାରେ।
ଓହୋ।
ମାନେ ଏଇନା ସବୁଆଡେ ଏକ୍ସଟ୍ରା ଦିନେ ଦିଇ ଦିନି କଲେଣି।
ହୁଁ ହୁଁ।
କାଲି ତ ଆମ ସାହି ରେ ହେଇଛି ଛୋଟ ଛୁଆ ଙ୍କ ନାଚ ଗୀତ ଆଜି ମେଲୋଡି ହବ। କଟକରୁ ଆସିବେ ଆଉ ଆଜି ଚାରଟା ବେଳ କତିରୁ ଖେଳ ହବ ରାତି ବେଳ ନଅଟା ଦଶ ସକାଳ କତିରୁ ସନ୍ଧ୍ୟାବେଳକତିରୁ ମେଲୋଡି ହବ।
ଓହୋ।
ଆଉ ନୂଆ ଗଡିଆ ପଖରିବାେ ଆଜି ସାଙ୍ଗରେ୍ରାମ ଅଛି ଆମ ଗାଁ ଛୁଆ ସବୁ ନାଚିବେ। ଏତିକି ତ ଗଲା ବର୍ଷ ମୋ ରୁବି ଭାଉଜ ଭାରିକା ପୁରା ସବୁ ଟ୍ରଫି ଫ୍ରଫି ଜିତିଥିଲେ।
ହଁ।
ଉଁ ଫୋନ୍ ଟା ଏଇନା ଖସି ଯାଇଥିଲା ହାତରୁ।
ଉ ହୁଁ। ଆଜି ଦେଖିବା ହଉଛି ତମ ଭାଇ ଅରିକା ଯଦି ଆସିବେ ଦେଖିବା ହବ ଯଦି ଯିିବୁ ବୁଲ ତେ।
ଏବେ ଝିଅ ଟାକୁ ଜର ବୁଲିକା ଭଲ ଲାଗୁନଥିଲା ଯାଉନଥିଲି ଭାଉଜ କହିଲେ କ ଚାଲୁ ନା। ଆଉ ଝିଅ ଟା ତ ଔଷଧ ଖାଉଚି କମି ଯାଉଛି ଚାଲ ଆମ ସେଇଆଡେ ସେ କାଞ୍ଚନ ଭାଉଜ ସାଙ୍ଗରେ ଯାଇ
ଓହୋ।
ସାର ଦିନ କି? ଘରକୁ ଆସିଲୁ ପୁଣି ରାନିକୁ ସଜବାଜ କରିକି ନେଇକି ଗଲେ ସେ ନାଚିବ ବୋଲି। ନେଇକି ଫୁଣି ମୁଁ ବୁହାଇକି ସବୁ ସଜବାଜ କରିକି ନେବି,
ଅ ହଁ।
ରାନୁ ଆମ ଘୁମେ ବି ସଜବାଜ କର ଘୁଙ୍ଗୁର ଫୁଙ୍ଗୁର ପିନ୍ଧିଲେ, ଡ୍ରେସ ଫ୍ରେସ୍ ମେକପ ଫେକପ ଯାହା ରଖିଥିବେ ସଜ ସବୁ
ହଁ।
ପିନ୍ଧି ପିନ୍ଧା ନେଇ ନାଇ ଗଲେ ମୋ ଝିଅ ତାର ପଳେଇଥିଲା ଛକକୁ। ମ ଦି ପରେ। ମୁଁ ଚାଲିକି ଯାଇପାରିବିନି ମୋ ଛାତି ବଥା ହଉଛି ତ ଏଠି ଗାଁ ଟା ସାରା ବୁଲି ବୁଲି ଆଇଲିଣି।
ତୋ ଛାତି କମିନି?
ନା ପୁରା ଭିତର ଟା ଯାହାନ ବଥା ରହୁଛି ମାନେ ଯେମିତି ପଶିକି ହଉଥିଲା ଏଇନେ ସବୁ କାରବାର କରିହଉଛି। ଁ
ହଁ।
ଲୁଗାପଟା ଧୋଇ ପାରେନି ଧୋଇ ପାରୁଛୁ ଘର କରିପାର ସବୁ କରିପାରୁଛି କିନ୍ତୁ ଭିତରଟା ଯାହାନେ ବଥା ରହୁଛି ଆଉ। ପିଲାଏ ବସି ଧରିଛୁ।
ଓ ହଁ। ଏ ଘର କେତେଯୋର ଧୂଳିଲୋ।
ଆଉ ପୋଦିନା ପତ୍ର ଏଠି ଦେଇଦବ ଆମ ବଢିଆ ହେଇଛି ବୋଲି ଲା ଦି ନିତି ଥର ଲେଖା ଆଣିକି ଛିଡେଇ ଖାଉଛି ଦି ତିନି ପାନେ।
ହୁଁ।
ହ ହୁଁ ସୋରିଷ ତେଲ ଗରମ କରିକି ମାରିଥିଲି ଭାଲ କହିଥିଲେ ସବୁ କରୁଛି। ଆ ରେ ଡାକ୍ତର ତ ଏଇନା ରଜ ପାଇଁ ଛୁଟିରେ ଅଛନ୍ତି।
ହୁଁ।
ଆଉ ଦେଖିଆ ଡାକ୍ତର ଆସନ୍ତୁ କାଲି ତ ବାପା ସୁବାସ ନନା ପଳେଇବେ। ଇଏ ଦୋକାନ ବନ୍ଦ କରିକି ଆଉ ଆସିପାରିବା ନା ମେନେ ରଖିନ ମାନେ କାଲି ନହେନେ ପରଦିନକୁ ଅପର ଦିନକୁ ଦେଖିବା ଆଉ।
ଓହୋ।
କମୁଚି ଧୀରେ ଧୀରେ।
ଓ ହୋ।
ପୁରା ଭିତୁରୁ ପୁରା ଗଛ ଟା ମରିଯିବ।
ଆଉ ଥରେ ଯାଇକି ଥରେ ଚେକ୍ କରି କୁରାକି ଫଟ ଫଟ ଏରା ଏଇନା ଉଠେଇ ଦେଇକି ଆଇନି। ଭଲ୍ ଲାଗିବ ମନ ଟା କିଛି ନବା ନା ମନ ଟା ଆହୁରି ଭଲ୍ ଲାଗିବ ଏମିତିରେ ବେଶୀ ଇଏ ହବ।
ବସିନେ ଉଠିନେ କିମ୍ବା ଶୋଇ ପଇନେ ରକି ଧରିପକଉଚି ଯେ ଖାଲି କାଟୁଚି।
ଓହୋ।
କଣ କହୁଚନ୍ତି କାଲି ତ ଘରେ କେହି ରହିବେନି ଦୋକାନରେ ବସିବେ କରିବେ ଆଉ ମୁ ଦେଖିଆ କଲେ ନନେ କାଲି ଯିବା ଆସିକି ଦୋକାନ ଖୋଲିବ ମୁ କଲି ଦେଖିଆ ନ ହେନେ ନାହିଁ ପଅର ଦିନକୁ ଯିବା।
ଓହୋ।
ଯାହା ବାପା ହରିକା କାଲିି କେହି ଘରେ ରହିବେନି।
ହୁଁ ହୁଁ।
ଉଁ ପୁଅ ଟାକୁ କୋଉ ଦିନ ଜର ଆଜି ନା କାଲି କତିରୁ ଜର?
କାଲି ରାତି କତୁରୁ ଟିକେ ଟିକେ ଉଷୁମୁ ଉଷୁମୁ ଲାଗୁଥିଲା।
ହୁଁଉଁ।
ମୁଁ କହିଲି ଏଟା କଣ ଧଲକିଆ ଟା ନନା ହରିଆ କଇଲେ ନାଁଆଁ ଏଟା। ଏ ଡିଆଁ ଡୁଇଁ କରୁଥିବ ଅଛି ଚଗଲା ହଉଛି ବୋଲି ଡ଼ହକିଆ ନାଗୁଥିବ, ଉଷୁମ୍ ଲାଗୁଥିବ ଆଉ।
ହୁଁଉଁ।
ମୁ କଇନି ହଉ ତାହେନ ଦେଖିଆ କାଲିକି ଦେଖିଆ ଦେ ଖିବି ଯଦି ଅଧିକ ହେଲା ତାହେନେ ଓଷଦ ଦେମି ଆଉ।
ଓସନ୍ ନେଇଛ ନା?
ନା ନା ମୁଁ ଆନେଇବା ତୋ ଭାଇଙ୍କ କତିକି ଫୋନ କରିକି କହିଛି ଆସିଲା ବେଳୁକୁ ଆଣିବେ।
ଏଇନା କଣ ଓଷଦ ଦେଇଚ?
କିଛି ଦେଇନି ଓଷଦ।
ହଁ
ମାନେ ଅତିରି କ୍ତ ଜୋରେ କଷିକି ଜର ନାହିଁ ଏ ଖେଳୁଛି ବୁଲୁଛି ସବୁ କଥା କରୁଚି ଏୟାଟେ ଖାଇତେ ମଙ୍ଗୁନେଇ ଏ।
ଏଇ ମୋ ଝିଅକୁ ପହଦିନ ରାତି ଜର ଆଇଲା ଯେ ସେ କଣ ଅତିରିକ୍ତ ଗରମ କି ଖାଲି ମୁଣ୍ଡଟା ପେଟଟା ଗରମ୍ ଲାଗୁଚି ବଡି ଗୁଡା ଏ ତେ ନୁହେଁ କିନ୍ତୁ ଜର ଆସିଲାକୁ ଖାଲି କୋଉଚି ମତେ ଶୀତ ନାଗୁଚି ଓଷ
ନା ନା ତା ବଡି ଟା ଗରମ ଲାଗୁଚି ତାର ଟିକେ ମାନେ ଗୋଡ ଫୋଡ ଟା ଲାଗୁନେଇ କି ପେଟ ଫେଟ ଲାଗୁଚି। ତାର ଗରମ।
ପେଟ ମୁଣ୍ଡ ପା ବେଶି ଲାଗୁଛି।
ଶୀତ ହଉନେଇଁ, ନା ମୁଣ୍ଡ ଟା ଏତେ ନୁହେଁ କି ଶୀତ ଫିତ ବି ନୁହେଁ।
ପହର ଦିନ ରାତିରେ ଦେଇଥିନି ଓଷଦ କାଲି ଦିନରେ ତିନି
ଏଇଠି ବୁଲୁଚି ଏଇପା ମୋ ପଛେ ପଛେ ଏଇଠି ବୁଲଚି।
ହଁ ସିଏ ଖେଲୁନେଇ ବୁଲ୍ ନେଇ କାଲି ଦିନ ମାନ୍ ସେ ରଜ ବୁଲିଅ ଯେତେବେଳେ ଜର ଟା ପୁରୋଉଚି। ସେତେବେଳେ ଶୋଉଛି।
ନା ନା ଇଏ ଟୋଟାଲି ଶୋଇନି ସେଇ ରାତିରେ ମୁଁ ଶୋଇଲା ବେଳେ ଯାହା ଶୋଇଲାଁ ଆଉ ସଖାଳୁ ପହରୁ ଏଇନା ମୁଁ କଇନି ଖାଇ ଦେଇକି ଟିକେ ହେଲେ ଶୋଇବ ଶୋଇଲା ନେଇଁକି କି କହିଲା ନା ମୁଁ ଶୋଇମି ନେଇ ପଳେଇ ଆଇଲା ମୋ ପଛେ ପଛେ ଫୁଣି। ଏ ନାନୀ ହରିକା ତଳ ରୁମରେ ତାଙ୍କର ଥିଲେ ମୁଁ କଇନି ଉଁ ହଉ ତାଙ୍କ ପୁଅଟା ଧରଥା ମୁଁ ପୁରା ସେ କଁ ପୁନି ମୋ ପଛେ ପଛେ ପୁଅ ପଳିଆଇଲା।
ତାର କଁ ହୋଉଚି କନି? ଏମେ ଥଣ୍ଡାରୁ ମୁଣ୍ଡ ଭିତର ଟା ଭାରି ଭାରି ଲାଗେନା, ନଈଁ ଗନେ ଖାଲି କଇବୁ ମୁଣ୍ଡ ଭିତେରେ କଣ ଅଛି କି? ତାର ମୁଣ୍ଡ ଟା।
ନା କୋଉ ଖାଲି କହୁଥିଲା ଆ ତ ଯୋଉ ପାଣି ପିଇନି ତଣ୍ଟି ଟା ଟିକେ କଣ ହେଇଯାଉଛି।
ଆମ ଝିଅ ମୋ ପୁଅର ଥଣ୍ଡା ହେଇଥିଲା ସେଇଆ କୁହେନି କି। କହିବ ମୁଣ୍ଡ ଭିତର୍ ଟା ମୋର କଣ ହେଇଯାଉଚି ଖାଲିଡାକୁ ଦାକୁ ହେଇକି ନା ମୁଣ୍ଡ ଟା ହଲେଇଲା କୁ କହିବ ମୋ ମୁଣ୍ଡ ଭିତର୍ ଟା କଣ ହେଇଯାଉଛି। ଆମ ଝିଅ ସେଇଆ କହୁଛି। କାଲି ଯୋଉଁ ଦେଇଙ୍କ ଯାଏ ମେନ୍ଥ ପ୍ଲସ୍ ଆଣି ମାର୍ ଦେନି ରୋଲ୍ ଅନ୍ଡା ମାର୍ଦେଲେ ମୋର୍ ସଞ୍ଜୀବ୍ ଭାଇ ମତେ ଆଣିକି ଦେଲେ ଗୋ ଏଣୁ ନୂଆ ମେନ୍ଥ ପ୍ଲସ୍ ଟେ କିଣି ମୁ କହିଲି ରଖ୍ତା ତା ମୁଣ୍ଡ ବିନ୍ଧିବ ମାର୍ଦବୁ।
ଔଷଧ ଦେଇଦି ନେଇନା ଭଲ ଜ୍ୱର ବୁଲି ଯାଇଛି ଭଲ ଆଉ ଜର ଆସିଲା ବେଳ ବି ଚାଷୀ ଶୋଇପଡୁଛି।
ନାଟ ସୋନ ଏଇଟା ଗରମ ଉଷୁମ ଅଛି ତା ଦେହଟା ନା ମାନେ କାଲି ଭା କିି ଆଜି ଆଉ ଟିକ ୁସୁୁ ଯଟା ଶୋଉନି
ଏ ସେକୁମା ଟା ଦେଖୁନୁ ମୋ ବଗିଲ ଟିକେ ଦେହ ନାଇଁ ଏମିତି ହଉଛି ଖାଲି ଥଉଛି ଆଉ ଜର ଓହ୍ଲେଇ କଣ ସରିଲା କାଲି ମୁଁ କନି ମାନେ ପାନିଆରେ ଆଣେ ମୁଣ୍ଡକୁଣ୍ଡେଇ କହଲେ ମୁ ଆଣିପାରିବିନ ନା ମାନେ ରଜ ବୁଲାଉ ତ କିଛିବ ମାନେ। ଖଲା ବୁ ମୋ ପୁଅ କାଲି ଆସିି ପାଟିବ ଟା ଦେଇ ତ ଝିଅ ଯାଉଛି ଖାଇ ଦୋଳି ଖାଇଛନ୍ତି ତାକୁ ମନା କରିବି ସେ ଯୋଉ ଜୋରରେ ବାହାରୁଥିଲେ ହଁ ପଡିବ। ଠ ଅଛି ଆଉ?
ପୁଅଟା ଖେଳୁଛି ଯଟା ଜର ପଡାଇଥିଲା ଔଷଧ ଦେଇଛି ଶୋଇଛି। ଆଉ ତାକୁ ଖାଇବାକୁ ଦେଇକି ଔଷଧ ଦେଇଛି ରାଜାକୁ କଣ ଖାଇବାକୁ ଦେଇଛ ନା?
ହଁ ବାଟା ସକାଳୁ ବଳେ କଣ ରୁଟି ଫାରେ ଖାଇଥିଲା ତା ମାମୁଁ ଯାଉ ଟିକେ ବେଲରେ ଟିକେ କଣ ରାଗିଦେଲେ ଏମିତି ରାଗିଲା ତା ମମ ଉପରେ ରାଗିଗଲାଣି ମୁଁ ଏଇଟା କଣ ଖାଇନି ନା କଣ ଡଗୁଡା ପୁରରେ ସେ ରାଗୁ ଏମିତି ଏତେ ଜୋର କଣ ରାଗୁଛି ଏମତି। ପଚାରା ର ଝିରେ ଆଉ କହିଲା ନା ଫାଡ ରୁଟି ଖାଇଯିବ। ମୁ ସେଇ ଆଉ ଡହଗଡା ପୁରରେଛି ଏ ରୁଟି ଜମା ଫାଳେ ଖାଇଛି। ତା ଚିଚିଟା ଲାଗୁଛି ଆଉ କଣ ଖାଇବ କଣ ଖାଇବ ନା କିଛି ଖାଇବି ନାଇ କିଛି ଖାଇବି ମୁଁ ଭକ୍ ଖାଉଛି ପଖଳା ତ କହିଲ ଦୋଷତ ପଖଳା ତ ଖାଇବି। ଆଉ ଜରରେ ପଖାଲ ଭାତ ଖାଇବୁ?
ପାଇଁ କାଇ ମର ଝିଅ ପୁଅ କାଲି ଦିନ ପଖର ଖାଇଲେ ନା ପହରଦିନ ମନା କରୁଛି ଅବେଜ୍ ଲାଗିଲାନି ମୁ ତୁ କଁ ଅବେଜା ଦେଖୁ ପଖାଳ ଖାନା କଲା ଖାଇନି। ତା ପୂର୍ବ ଦିନ ଖାଇଲେ ପଖାଳ ମୁଁ ଖାଉଛି ଗରମ ସିଏ ଖାଇବେ ପଖାଳ। ଆଉ ତାପରେ ଆସ କରୁଛନ୍ତି ଗୋଟେମିତି ସେ ପାଣି ଏ ପାଣି। ଆଉ କୁଅଟାକୁ ତ ଜର ତ ସେଠି ଦିନ ଆସିଥିଲା ଆଉ ଆସିନି ଝିଅ ଟାକୁ ଟାକୁ ଜର ଏଇନା କାଲି ଦିନ ମାସା ବୁଲଛି ସେଇ ଜରରେ।
ଜର ଆସିଲ ଆସି ଘରେ ଶୁଛି ନହେଲେ ସେମି ବୁଛି ଜରରେ।
ଏଇନା ପଚାରି ପଚି କଣ ଖାଇବୁ କଣ ଖାଇବୁ ଏଟା ଖା ଏଟା ପଚାରି ପଚାରି କହିଲା ଆଉ ଖାଇ ପାଲେଜି। ଆଉ ମା ଦାର ଦଶ ଟଙ୍କା ନେଇକି ଗଲା ଯେ ଆମ ଯୋଉ ବିଷୁ ଟାକୁ ଗଟେଇଲା ଯେ ଉଁ ସେ ଯୋଉ ବାର୍ଶର ଗ ଯୋଉ ଗଲା ଯେ କାଲି ଯିବି ସ୍କୁଲ ନାହିଁ କଣ ଗୋଇକ ସ୍କୁଲ ଗୋଟେ ପାଞ୍ଚଟେ ଆଣିଲା
ହୁଁ।
ସେଏ ତାକୁ ଇଏ ତାକୁ ଫିଙ୍ଗଦେଲା ବଲେ ହେ ମୁଁ ହେବିନି। ସେ କେତେ ଇଏରେ ତାକୁ ଖୋଇ ଦଉଛି ଖା ଟିକେ ଖା ଟିକେ ଖା ତାକୁ ଫିଙ୍ଗି ଦେଲା। କଇଲା ହେରା ଖାଇମିନେଇ ପୁଣି ମୋ ମାଆ ତାକୁ ସେ ମୋ କହିଲା ହେରା ମୁଁ ତ କହିପାରିବିିମିନେଇ ପୁଣି ଆମ ବିଷୁକୁ ନେଇକି ଗଲା ବଜାରୁ ଯାଇକି କୋଉଠୁ ପୁଣି ପର୍ଲେଜି ବିସ୍କୁଟ ଆଣଲା ତାକୁ ଖାଇଲା।
ତୁମ ଆତିନା ଝିଅକୁ ଆସୁନି?
ହଁ ସେଏ ଅଛନ୍ତି।
ଜର ଆସିଲେ ଅବାଗିଆ ଲାଗୁଚି ନହେଲେ ତାପରେ ବୁଲାବୁଲି କରୁଛି ସବୁ ଭଲ। କିଛି ନାଇଁ। ଏଇ ପା ଯୋଉଦିନ ଆଇଲେ ତା ପରଦିନ ସିଏ ଗଲା ତିନଟା ଝାଡ଼ା ଇଏ ଗଲା ତିିନି ଚାରଟା ଝାଡ଼ା।
ଓହୋ।
ଏଇ ଯୋଉ ଆଙ୍କୁ ପଚାରନି ଜେ କହିଲେ ଯୋଉ ବଲର ମାଂସ ଯୋଉ ଦହି ଫଇ ପକେଇ